ହ ଉ ସୁପ୍ରଭାତ ସାର୍।
ହଁ- ମ୍ୟାଡାମ୍ କଣ କରୁଚନ୍ତି?
ଏଇ କାମ ସରିଗଲାଣି ବସିଥିଲି ଟିକେ ଆଉ।
ଓହୋ ଆ-ଦେହ ପା ଭଲ ଅଛି?
ହଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି ଆଉ।
ଆଉ ସଖାଳର ନିତ୍ୟ କର୍ମ ସରିଗଲାଣି?
ନାଇଁ ଏବେ ଶୋଇକି ଉଠିଲି ଏ ଆଉ ଟିକଏ ପରେ ସରିବ।
ଆଛା ଏତେ କଣ ମାନେ ବିଳମ୍ବ ହେଲାଣି।
ବିଳମ୍ବ ବଲେ ଶୋଇଥିଲି ତ ସେଇ ଯୋଗୁ ସେଇଥିପାଇଁ ଆଁ- ଟିକେ ବିଳମ୍ବ ହେଲା।
ଆଚ୍ଛା। ଆଉ ଆଜି କଉ ବିଷୟରେ ତାହେଲେ କଥା ହବା?
ଆପଣ କଥା ହବା ଆମର ପରିବେଶ ଆଉ ଆଉ ଏଇ ପରିବେଶ ବିଷୟରେ ଆଉ।
ହଁ ପରିବେଶ ଟା ଏବେ ବହୁତ୍ ପ୍ରକାରର ମାନେ ପ୍ରଦୂଷିତ ହଉଚି।
ହଁ ପ୍ରଦୂଷିତ ହଉଚି ସାମାନ୍ୟ ଏଇ ଏଇ ମଟର ଯାନ ଆଉ ଉଁ-କଳକାରନା
ଏରା ଯଉ ଧୂଆଁ ସବୁ ବାହାରୁଚି।
ଆ- ଧୁଆଁ ସବୁ ବାହାରୁଚନ୍ତି ଆଉ ଯଉ କଳକାରଖାନା ରେ ଆମର ବାଉ ଆଉ ପବନ ଏମିତି ଆସି ପାଣିରେ ମିଶିକି
ହୁଁ -ହୁଁ।
ହଁ- ସେଇଥିପାଇଁ ଆମର ବାୟୁ ପ୍ରଦୂଷଣ ହଉଚି।
ହଁ।
ଆଉ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହଉଚି।
ହଁ ଏବେ ତ ଆଗ ପିଢି ମାନଙ୍କ ଠାରୁ ଏବେ ପିଢିରେ ତ ବହୁତ୍ ପ୍ରକାରର ରୋଗ ସବୁ ଦେଖିବାକୁ ମିଳୁଚି ସାଧାରଣ ଛୋଟ ଛୋଟ ପିଲାମାନଙ୍କୁ ବି ବହୁତ୍ ପ୍ରକାରର ରୋଗ ଆଉ ଏବେ ତ ସବୁ ମାନେ ଅଳ୍ପ ଆୟୁ ଅଳ୍ପ ବୟସରେ ଏମିତି ରୋଗ ଆସୁଚି ଯେ ଏ ମାନେ ସଙ୍ଗେ ସଙ୍ଗେ ମୃତ୍ୟୁବରଣ ଲୋକମାନେେ କରୁଛନ୍ତି। କିନ୍ତୁ ଆଗରୁ ଲୋକମାନେ ଥିଲେ ଶହେ ବର୍ଷ ଶହେ ଉପରେ ବର୍ଷ ବି ବଞ୍ଚୁଥିଲେ।
ହଁ ମ୍ୟାଡ଼ାମ୍ ଠିକ୍ କହିଲେରେ। ଠିକ କହିଲେ କାରଣ ଏବେ ଯୋଉ ସମୟ ହେଲାଣି ନିଜେ ଯଦି ଠିକ ସ ଠିକ୍ ଭାବେ ନ ଦେଖି ଚଳିବା ଦେହ ବହୁତ ଖରାପ ରହିବ।
ହଁ ଆମେ ତାର ମୁଖ୍ୟ କାରଣ ହଉଛି ମାନେ ଏ ପ୍ରଦୂଷିତ ବାୟୁ ଆମେ ଯୋଉ ନଉଛନ୍ତି। ପ୍ରତ୍ୟେକ ଦିନ ଯୋଉ ପ୍ରକାରର ଖାଦ୍ୟ ଖାଉଛନ୍ତି ଯେମି ଯେମିତି ସାର ମସଲା ଯୁକ୍ତ ଖାଦ୍ୟ।
ଛାଡନ୍ତୁ।
ଆଗରୁ କଣ ମାନେ ସବୁ ରାସାୟନିକ ସାରରେ ଏତେ ବ୍ୟବହାର ହଉନଥିଲା ଲୋକମାନେ ଘରେ ହଁ ହଁ କୁହନ୍ତୁ ଆପଣ?
ନିଜ ବାରିରେ କରି ଖାଉଥିଲେ ଆଉ ସବୁ ଜିନିଷକୁ ସଫା କରି ଖାଉଥିଲେ ଏବେ ସବୁ ବଜାରରେ ସବୁ ରାସାୟନିକ ମିଳି ସାରିଲାଣି ସବୁ ଜିନିଷ। ଯେମିତି ବି ସବୁ ଉ ମାନେ ଅଶୀ ପରସେଣ୍ଟ ଅଶି ଭାଗ ରାସାୟନିକ ଜିନିଷ ହିଁ ମିଶୁଛି।
ହଁ ହଁ।
ହଁ ଆଉ ଆଉ।
କୁହନ୍ତୁ?
ଏବେ ତ ସବୁ ଏଇ କଳଖାନା ଖୋ ଖୋଲିକି ମାନେ ଆମର ଯୋଉ ପାଣିରେ ମାନେ ମିଶି ସାରିଲାଣି ତାଙ୍କର ବାହାରୁଥିବା ବାଜ୍ୟ ବସ୍ତୁ।
ହଁ ହଁ।
ହୁଁ ଦେହପା ବି ଲୋକଙ୍କର ସଠିକ୍ ଭାବରେ ଠିକ୍ ରହୁନି।
ହୁଁ। ଏ ମଝିରେ ମାନେ ଆଗବର୍ଷ ପ୍ରାୟତଃ ଆମ ଯାଜପୁର ଅଞ୍ଚଳରେ ଉଁ ହଇଜ ର ହଇଜା ପୁରା ବ୍ୟାପିଲା। ଉଁ ଲୋକମାନେ ଯେହେତୁ ମାନେ ବୈଶାଖ ଜ୍ୟେଷ୍ଠ ମାସ ହେଲା ଏଇ ସମୟରେ ତ ଆମ୍ବ ପଣସ ବୋହୁତ ମିଳେ ନା ସମସ୍ତେ ମାନେ ପ୍ରଚାର କଲେ ଯେ କି ଆମ୍ବ ପଣସ ଖାଇକି ଏ ଡାଇରିଆ ହେଉଛି କିନ୍ତୁ ସେଇଟା ପ୍ରକୃତ କାରଣ ନଥିଲା। ହଁ ଅଲଗା କିଛି ମାନେ ବାୟୁ ର କି ଜଳର କାରଣ ହେଇପାରେ। ତଥାପି ଯୋଉ ବାହାରେ ଯୋଉ ଲୋକମାନେ ସବୁ ଯୋଉ ଫାଷ୍ଟଫୁଡ଼୍ ଦୋକାନ ହେଲା କି ବାହାରେ ଯୋଉ ସବୁ ଖାଇବା ଦୋକାନ ସବୁ ସେଇଟା ହଁ ହଁ। ସେଇଟା ଦୁଇ ତିନି ମାସେ ଯାଏ ବନ୍ଦ କରିଥିଲେ ଆଉ ଲୋକ ଲୋକମାନେ ପ୍ରାୟ ଡରିକି ଆଗ ବର୍ଷ ଆମ୍ବ ଆଉ ଖାଇଲେନି। ସେଇଟା କିଛି ଦିନ ପରେ ତାପରେ ସର ଶରକାର ଯୋଉ ସବୁ ନିୟମ ଲାଗୁ କଲେ ସେଇଟା ସବୁ ମାନିଲା ପରେ ସେଇଟା କମିଗଲା। ଆଉ ଏବେ ଦୁଇ ତିନି ମାସ ତଳେ ଗୋଟେ ମାନେ ଆମ ଏଇ ପାଖ ଅଞ୍ଚଳରେ ଗୋଟେ ନ୍ୟୁଜ୍ ଆସିଲା କି ଦହିବରା ଖାଇକି ଗୋଟେ ଲୋକର ମୃତ୍ୟୁ ହେଲା ତ ସରକାର କଣ କଲେ ନା ସବୁ ଦହିବରା ଦୋକାନକୁ ସବୁ ବନ୍ଦ କରା କରିଦେଲେ। କିନ୍ତୁ ସେଇଟା ନଥିଲା ଯେ ଯୋଉ ଲୋକଟାଠୁ ସେ କା ମାନେ ଖାଇଥିଲେ ତାଙ୍କର ଦହିବରା ଟା ସେଇଦିନ କିଛି ମାନେ ଏ ଯୋଉ କହନ୍ତିନି ଝିଟି ପିଟି ଝିଟି ପିଟି କି ଗୋଟେ ଏମିତି ର କଣ ଥିଲା ସେ ସେଇଟା ପଡି ଯାଇଥିଲା ଇଏ ଲୋକ ବି ଦେଖିଥିଲେ ତାଙ୍କ ସ୍ତ୍ରୀ ବି ଦେଖିଥିଲେ ସେ କହିଲେ କି ନା ଏମିତି ଏ ପଡି ଯାଇଚି ଏଇଟା ତ ବିଷ ଜିନିଷ ହେଇଯିବ ଆଉ ହୁଁ ଆମେ ଆଉ କରିବନି କିନ୍ତୁ ଯେହେତୁ ସେ ଲୋକଟି ପରିଶ୍ରମରେ କରିଚି ତାର କିନ୍ତୁ ସେଇଟା ଭୁଲ ସେ କହିଲା ମୁଁ ଏତେ ଟଙ୍କାର ଜିନିଷ ନଷ୍ଟ କରିବି। ନା ମୁଁ ମୁଁ ବେପାର କରିଦେବି ସେ ନେଇକି ଯୋଉ ବିକ୍ରି କଲେ ତାପରେ ଗୋଟେ ଲୋକର ମୃତ୍ୟୁ ହେଲା। ତାପରେ କିଛି ଦିନି ପର୍ଯ୍ୟନ୍ତ ସେ ବଜାର ଅଞ୍ଚଳରେ ଦହିିବରା ବନ୍ଦ।
ବନ୍ଦ ରହିଲା ଆଉ ସେମିତି ବି ଆମର ଏଠି ସବୁଆଡ଼େ ବନ୍ଦ ହେଇଗଲା। ଟୋଟାଲି ମାନେ କହିବାକୁ ଗଲେ ସବୁ ରାଜ୍ୟରେ ବି ଏବେ ବନ୍ଦ ହେଇଥିଲା। ଏଇ କିଛି ଏ ବର୍ଷେ କି ଦୁଇ ବର୍ଷ ତଳେ।
ହୁଁ।
ହଁ ପୁରା। ପରିବେଶ ପୁରା ସମାଜ ପୁରା ନଷ୍ଟ ହେଇସାରିଲାଣି ଏଇ ବାୟୁ ପ୍ରଦୂଷଣ ଆଉ ଏଇ ଯୋଉ ମଟର ଯାନ। ଜଳ ପରିସ୍କାର ମଟର ଯାନ ବି ମଟର ଯାନରୁ ବାହାରିଥିବା ଯୋଉ ବାୟୁ ପୁରା ବାପି ସାଇଲାଣି। ବାୟୁମଣ୍ଡଳରେ ଆଉ ଯୋଉଠି ଦେଖିଲେ ବି ମି-ମିଳେ। ମାନେ ଡାକ୍ତରବାବୁଙ୍କ ପାଖକୁ ଠିକ୍ ସମୟରେ ଲୋକ ଯାଇଁ ପରାମର୍ଶ କରୁନାହାଁନ୍ତି ସେ ଯୋଗୁଁ ତାଙ୍କ ଦୁ ଦେହ ଗଭୀର ଅସୁସ୍ଥ ହଉଚି।
ହୁଁ। ହଁ ସେମିତି ବି ହଉଚି ତା, ପରେ ହୁଁ ଏଇ ଯୋଉ ମାନେ ଆଗୁରୁ ଲୋକମାନେ ଥିଲେ କଣ ଏଇ ଯୋଉ ଏବେ ସବୁ ଇପି ପାସ୍ତା ଚାଉମିନ୍ ଆଉ ଚିକେନ୍ ପକୋଡା ଏଇଗୁଡା ସବୁ ଏତେ ମାନେ ତେଲ ମସଲା ଯୁକ୍ତ ଖାଦ୍ୟ ଖାଉନଥିଲେ। ଶାରୀରିକ ପରିଶ୍ରମ ବି କରୁଥିଲେ ବିଲରେ ହଉ କି ନିଜ ବାଡ଼ିରେ ହୋଉ କି ଯାହାବି ହେଲେ କରୁଥିଲେ ଏବେ ତ ସବୁ ମାନେ ସି ମ ଆ ମାନେ ବସିବା କାମ ସବୁ କଲେ। ଶରୀରରେ କୌଣସି ମାନେ କଷ୍ଟ ହେଲାନି। ଏଇ ତ ରୋଗ ସବୁ ବଢ଼ିଲା ଆଉ। ତାପରେ ଖାଦ୍ୟ ବି ଆମେ ଅସୁରକ୍ଷିତ ମାନେ ଖାଦ୍ୟ ଖାଇଲେ। ଭଲ ଖାଦ୍ୟ ଖାଇଲେନି।
ମୁଖ୍ୟ କାରଣ ଦେହ ଖର ଖରାପ ହବାର ହା ଯେବେବି ଖାଇବା ଯୋଉ ଜିନିଷ ତାକୁ ଧୋଇକି ଖାଇବା ଭଲ ଭାବରେ ନହେଲେ ହାତ ତ ଗୁଡ଼ ଭଲ ଭାବେ ସାବୁନିରେ ସଫା କରିକି ଖାଇବ।
ହଁ ହଁ।
ବି ଛୋଟ ଛୁଆମାନଙ୍କୁ ସଫା ସୁୁତୁରା ରଖିବା। କାଣଣ ତାକୁ ଆବଶ୍ୟକ୍। ମୁଁ ଯେତେ ସଫା ରହିଲେ ସେତେ ଆପଣଙ୍କ ଠାରୁ ରୋଗ ଦୂରରେ ରହିବ।
ହଁ।
ହଁ।
ଛୋଟ ପିଲା ମାନଙ୍କର ତ ମାନେ ରୋଗ ପ୍ରତିରୋଧକ ଶକ୍ତି ଟିକେ କମ୍ ଥାଏ ନାଁ। ତ ସେମାନଙ୍କୁ ବିଶେଷ ଧ୍ୟାନ ଦେବା ଦରକାର ଆଉ ସେମାନେ କେମତି ଏ ମାନେ ହାତ ଧୋଇବାର ପ୍ରଣାଳୀ କେମତି ଶିଖିବେ। ଉଁ କି ଖାଇବା ପୂର୍ବରୁ ହୋଉ କି ଖାଇବା ପରେ ହୋଉ ହାତ ଅଁ ଧୋଇବେ। ଆଉ ମା ମାନେ ବିଶେଷ୍ କରି ଯୋଉମାନେ ଘରେ ଖାଦ୍ୟ ପ୍ରସ୍ତୁତୁ କରୁଚନ୍ତି। ଖାଦ୍ୟକୁ ଘୋଡେଇକି ରଖିବେ ଯେମତି କି ମାଛି ଯୋଉମାନେ ବାହାରେ ଅ ପରିଷ୍କାର ଜାଗାରେ ସବୁ ବସିକି ପୁଣି ଆସିକି ଆମ ଖାଦ୍ୟରେ ବସଚନ୍ତି। ସେମାନେ ଯେମିତି ନ ବସି ପାରିବେ ସବୁ ଧ୍ୟାନ ଦେଲେ ଟିକେ ଖାଦ୍ୟର। ଆଉ ସବୁ ପ୍ରକାରର ଟିକେ ଯାହା ବି ହେଲେ ସମାଧାନ୍ କିଛିଟା ହେଇପାରିବ ଆଉ।
ଓହୋ ଆହୁରି ବି ସମାଧାନ ଅଛି କାରଣ ଆମେ। ବିଶେଷ ଭାବରେ ଯେବେବି ଆମ ବାରିରେ ହୋଉ କୋଉଠି କିଛି ଗଛ ଲଗେଇବା। ହ ହ। ଆଉ ଗଛ ଲଗେଇକି ଆମର ଖି ସାର ନଁ ଆମ୍। ନ ଦେଇକି ଆମେ ଖତ କିଛି ମାତ୍ରାରେ ଦେଲେ। ବି ବାୟୁ ପ୍ରଦୂଷଣ ଆଉ ଦେହ ବି ସୁସ୍ଥ ରହିବ ହଁ ଉର୍ବର ବି ଗଛ। ହ ଉର୍ବର ହବ ଆଉ ବି। ଆଉ ବାୟୁ କି ଆଉ ବି ପରିବେଶ ପ୍ରଦ୍ୟୁଷଣ ହବ ନାହିଁ।
ହୁଁ ହୁଁ ଏ କିଛି ନହେଲେ ମାନେ ଯୋଉ ଆମେ ପ ପ୍ରତ୍ୟେକ ଦିନ ଶାଗର ବ୍ୟବହାର କରୁଚନ୍ତି ସେଇଟା ବି ଏଇ ଚାହିଁବେ ଅ ଳ୍ପ ପରେ କରିପାରିବେ ତା ଦେହରେ ଅଳ୍ପ ଗୋବର ଖତ। ଗାଈର ଯୋଉ ଗୋବର ସେ ଖତକୁ ବ୍ୟବହାର କରିପାରିବେ ସେଥିରେ ବହୁତ୍ ଭଲ ବି ହବ। ଆଉ ଏବେ ତ ସମସ୍ତେ ଛାତ ଉପରେ ବଗିଚା କରୁଚନ୍ତି।
ହୁଁ ଛାତ ଉପରେ।
ସେମିତି ବି ଯାହାର ବି ଜାଗାର ମାନେ ସୁବିଧା ନଥିବ ଯୋଉମାନେ ବାହାର ଜାଗାରେ ସବୁ ସହରାଞ୍ଚଳରେ ରହୁଚନ୍ତି।
ସେମାନେ ବି ଛାତ ଉପରେ କିଛିଟା। ଲଗେଇକି ଯେମତି କି ମାନେ ଶାଗ ହେଲା କି ନହଲେ ଛୋଟ ଛୋଟ ପନିପରିବା ଗ ଛ ଯେମତି ବାଇଗଣ ହେଲା। ଏ ସବୁ ନିଜେ ଲଗେଇକି ନିଜ ଖାଦ୍ୟରେ ବ୍ୟବହାର କରିପାରିବେ ଆଉ।
ଆଜ୍ଞା। ହଁ ନିଜେ ବି କଲେ ଠିକି ଦେହ ସୁସ୍ଥ ରହିବ ଆଉ ବି। ନିଜ ଏବେ ବି ପ ମ ମାନେ ବଜାରରେ ଯୋଉ ପରିବା ରେଟ୍ ହେଲାଣି। ସାର ବି ଦେଇକି ବି ଯୋଉ ରେଟ୍ ହେଲାଣି ଆମେ ହାତ ମାରିପାରୁନାହିଁ।
ହଁ ହଁ ପରିବା ତ ଏବେ ବର୍ଷ ର୍ଷା ଦିନକୁ ବାହାଘର ସମୟ ପରିବା ସବୁ। ମାନେ ଆକାଶ୍ ଛୁଆଁ ରେଟେ। ସେମିତି ବି ଆମର ଅର୍ଥ କିଛି ମାନେ ବଞ୍ଚିଯିବ।
ହଁ କେ ବାରିରେ ଦେଲେ ବି ଯୁ ଖାଏ ସେ ଜିନିଷକୁ ଆମେ। ଖାଇଲେ ଆମ ଦେହ ବି ସ ସ ସଠିକ୍ ରହିବ।
ହଁ ଆପଣ କି କି ଗଛ ଲଗା ଲଗେଇଛନ୍ତି?
ଏ ଆରେ ବାରିରେ ଏମତିରେ ଏଇ ଜହ୍ନି ଆଉ କା କୁଡ଼ି ଆଉ ଭେଣ୍ଡି ଗଛ ଏଇ ତିନି ପ୍ରକାରର ଲଗେଇଛୁ।
ହଁ ଏବେ ତ ଜହ୍ନି କାକୁଡ଼ି ଭେଣ୍ଡି ଛଣ୍ଟିଣା ଏହାର ସମୟ। ଏବେ ସେଇ ସବୁ ପରିବା ହଁ ପୋଇ ବି ଲଗେଇ ପାରିବେ। ପୋଇ ବି ଏ ସମୟରେ ଭଲ ହେବ।
ହଁ ହଁ ଭଲ ହବ ହଁ ଆଉ ଆଉ ମା ଆଉ ମ୍ୟାଡ଼ମ୍ ଶୁଣନ୍ତୁ।
କୁହନ୍ତୁ।
ଆଉ ଆମ ଆମେ ଆଜି ତ ଆମେ ପରିବେଶ ବିଷୟରେ ଆଜି କଥା ହେଲେ। ହ୍ୟାଲୋ। ମ୍ୟାଡ଼ାମ।
ହ୍ୟାଲୋ କୁହନ୍ତୁ।
ଆମେ ମ୍ୟାଡାମ ଆଜି ପରିବେଶ ପ୍ରଦୂଷଣ ବିଷୟରେ ଆମେ କଥା ହେଲେ। ଆ ମୁଁ ଏବେ ରଖୁଛି ଆଉ ଆଜ୍ଞା ଆଜ୍ଞା।